ହଁ ଦିଦି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। କଣ କରୁଥିଲ?
କଣ ଏଇଠୁ ବସିଛୁ ଆଉ କଣ କରିବୁ?
ଆଉ ଆଜି ସବୁ ସଇଲାଣି କାମ।
ଆମର କଣ କାମ ଆମେ ତ ହଷ୍ଟେଲ ରେ ରହୁଛୁ ତମ ଖବର କଣ କୁହ? ତମେ ତ ଘରେ ରହୁଛ ତମର ବହୁତ ସାରା କାମ ଥିବ।
ହାଁକଣ କହିଲ?
ମୁଁ କହିଲି ଯୋଉ ଆମେ ତ ହସ ଷ୍ଟେଲ ରେ ରହୁଛୁ ଉ ଉ
ଓହୋ ହଷ୍ଟେଲ ରେ ରହୁଛ ମଜା କରୁଥିବ ଆଉ।
ହଁ ଅ ଆଜି ସଣ୍ଡେ ଅଛି କଣ କରିବୁ ଖାଲି ବସିବୁ ଆଉ କଣ।
ଆଉ ପଢା ପଢି ଚାଲିଛି।
ହଁ ହଁ।
ଆଉ କୁଆଡେ କୁଆଡେ ସବୁ ବୁଲିବାକୁ ଗଲଣି ନା ନାଇଁ?
ନାମ୍
ଓହୋ ଆଉ ଖାଇବା ପିଇବା କଣ କରିଛ?
କଣ କହିଲ? ଆରେ ନେଇକି ଆସିଲେ ସିନା ସକାଳୁ ଦିଦି ପୁରୀ ହେରିଆ ଖାଇଥିଲୁ। ପୁରୀ ତରକାରୀ ଖାଇଥିଲୁ।
ଅ ହଁ।
ତମେ କଣ କରୁଛ? ପୁରୀ ମଟର ଆଳୁ ତରକାରୀ। ଅ ହ।
ଆଉ ଉ ତମେ କଣ ଖାଇଥିଲ? ଏଇ ଯୋଉ ରୋଷେଇ କଣ ଦି ପୁର ପାଇଁ ଅଛି ପ୍ଲାନିଂ।
ଆମର ଆଜି ଅଛି ଦେବେ ଦେବେ ବୋଧେ ଭେଜ ବିରିୟାନୀ।
ଓହୋ। ଭେଜ ବିରିୟାନୀ ଆଉ ଭେଜ ବିରିୟାନୀ କରିଛ ନିଜେ ଜାଣିଛ ବନେଇବା କେମିତି?
ନା ନା ଆରେ ମୁଁ ହଷ୍ଟେଲରେ ତ ତମକୁ ଆସେ?
ଆ ମତେ ଆସେ ଆସେ ଯେ ମୁଁ ଏତେ ଖାଏନି ସେଇଟା ବେଶି ଆ ସେଟା ଖାଇଲେ ଗ୍ୟାସ ଫ୍ୟାସ ପ୍ରାୟ ହେଇ
ଆଁ ଏମିତି ତ ସବୁ ପରିବା ପ କାଟିଦବ ବିନ୍ସ ଆଉ କ୍ୟାପ୍ସି କମ ହମ କୋବି ଫୁଲକୋବି, ଗାଜର, ହଁ ମଟର ଗ୍ରୀନ୍ ମଟର। ଆଉ ତା ପରେ ଯଦି ତୋମେ ବୁଁ, ଆଳୁଦମ୍ ବିରିୟାନୀ କରିବ କି ଖାଲି ସେମିତି କି ଯଦି ବିରିୟାନୀ କରିବ ଯଦି ପନିର୍ ଟିକେ ପକେଇବ, ପନିର୍, ସୋୟାବିନ୍ ବଡି ସବୁ ବ-ବଡି ଟାକୁ ଟିକେ ଭାଜି ଦେଇଥିବ। ପନିର୍ ଟା କୁ ଟିକେ ବି ଭାଜି ଦେଇ ଥିବ। ସବୁ ପରିବାକୁ ଅଏଲ୍ ରେ ଟିକେ ଫ୍ରାଏ କରିଦବ, ତାପରେ ଏପଟେ ଟିକେ ପାଣି ରେ ଗରମ କରିକି, ଆଗ ସବୁ ଯୋଉ ଗରମ ମସଲାର ଯୋଉ ଗୋ ଟା ସବୁ ଗୋଟା ସବୁ ପକେଇ ଦେଇକି ପାଣିରେ ଫୁଟି ଆଇଲା ବେଳକୁ ଚାଉଳ ଟା ପକେଇ ଦବ। ଚାଉଳ ଟିକିଏ ମାନେ ମାନେ ତ ଆଉ ପୁରା ପକା ହେଇନଥିବ। ଅଳ୍ପ କିଛି ଭାତ ହବାକୁ ଥିବ କାଢିକି ଛାଣିଦବ। ଛାଣିଦବ, ଏପଟେ ମସଲା ଟି କଷିକି ଏପଟେ ମସଲା ଫସଲା କରିକି। ତାକୁ ହୁଁ, ରେଡି କରିକି ତାପରେ ଚାଉଳ ପକେଇଦବ। ପକେଇ ଦେଇ ଥିବ, ତାପରେ ସବୁ ଗୋଳା ଗୋଳି କରିଦେଲେ ହେଇଯିବ ବିରିୟାନୀ, ମସଲା ଟିକେ ଦେଇଦବ ହେଇଯିବ ଭେଜ୍ ବିରିୟାନୀ ଆ,।
ଆଉ ଯୋଉ ସେ ଯୋଉ କଲର୍ ଫୁଟ୍ ଦିଅନ୍ତି ଗୋଟେ ଯୋଉ କଲର୍ କଲର୍ ଦେଖାଯାଏ।
ସେଇଟା ମୁଁ ଦିଏନି, ସେଇଟା ସବୁ ହୋଟେଲ୍ ମାନଙ୍କର ଦିଅନ୍ତି। ସେଟା ଦିଅ ପାଇଁ ଖରା
ହୁଁ, ହୁଁ, ହୁଁ।
ଅଁ, ଆଉ ଆଉ ସବୁ କଣ ଚାଲିଚି?
ଆମର ତ ରବବାରେ ଆଇଁଷ ଖାଆନ୍ତିନି। ସାଧା ପୁରା ଆଇଟମ ହବ ଭାତ ହେଇଚି। କୋଳଥ ଡାଲି କରିଛି, ଆଉ ଟିକେ ଆଳୁ ବାଇଗଣ ଭର୍ତ୍ତା କରିଚି।
କେମିତି କଣ ହୁଏ? ମୁଁ ତ ଅନ୍ୟ ଡାଲି ଶୁଣିଛି କୋଳଥ ଡାଲି ଟା ଶୁଣି ନାହିଁ। ମାନେ ଖାଇବି ନାହିଁ କେବେ।
ହଁ ଡାଲିଟା ଭଲରେ ଧୁଆ ଧୋଇ କରିକି ହଁ ପ୍ରେସର୍ ରେ ଟିକେ ସିଝେଇଦବ ଲୁଣ ହଳଦୀ ଦେଇକି। ସିଝେଇଦବ କିଛି ସମୟ ପୁରା ଟିକେ ସିଜି ଗଲା ପରେ ତାକୁ ଟିକେ ଏ ତେନ୍ତୁଳି ହଉ କି ଆମ୍ବୁଲ ହଉ। ପୁଣି ତାକୁ ଘୋଡେଇକି ଟିକେ କିଛି ସମୟ ହୁଁ, ହଁ, ଟିକେ ଖଟା ପଡିବ ତୋମେ କୋଳଥ ଡାଲିକି ଆଉ ସି ଟି ଦବନି ତାକୁ ସେମିତି ଘୋଡେଇକି ଟିକେ ଆମ୍ବୁଲ ଦଶ ପନ୍ଦର ମିନିଟ୍ ଟିକେ ତା ସାଙ୍ଗେ ମିଶିବ କି ତେନ୍ତୁଳି ହଉ ଖଟା ଟେ ମିଶିବ ବୋଲି ତାକୁ ଫୁଟେଇ ଦବ। ତାପରେ ରସୁଣ ଭୃଷଙ୍ଗା ପତ୍ର ଶୁକିଲା ଫୁ ପଞ୍ଚ ଫୁଟଣ ଦେଇକି ଫୁଟେଇ ଦବ। ବଢିଆ ଲାଗେ କୋଳଥ ଡାଲିଟା।
ଓ ହୋ, କୋଳଥ ଡାଲି ଟା ଏ ମାନେ ଏ ନା ମାନେ ଡାଲିରେ ଏମିତି ଆଁ, ଖଟା ପଡେ ଆଜି ଫାଷ୍ଟ ଟାଇମ୍ ପାଇଁ ଶୁଣିଲି।
ହୁଁ, ହୁଁ, ନାଇଁ ବଢିଆ ଲାଗେ ଖଟା ପଡେ ନା କୋଳଥ ଡାଲିରେ ହିଁ ଖଟା ପଡେ। ଆଉ କୌଣସି ଡାଲିରେ ଖଟା ପଡେନି ହରଡ ଡାଲି ହଉ କି
ସେ ଛୁଙ୍କ ଦେଇ କରାଯାଏ ନା? ଓ ହୋ।
ଆଉ ଅଁ, ତୋମେ କଣ କିଛି ଶିଖିଚ ନା ନା କିଛି ରୋଷେଇ ଶିଖିନ?
ହଁ ଏମିତି କଣ ଟିକେ ଟିକେ ଯଦି ଆମେ ତ ହଷ୍ଟେଲ୍ ରେ ରହୁଛୁ କଣ ଶିଖିବୁ। ଘରୁକୁ ଗଲେ ମା ରୋଷେଇ କରି ଦିଅନ୍ତି।
ନା ହଁ, ହଁ କିଛି ତାହେଲେ ଏବେ ହଷ୍ଟେଲ୍ ରେ ସେ ବି କ୍ୟାଣ୍ଟିନ ରେ ଖାଉଥୁବ ବୋଧେ।
ହଁ ସେଠି ତ ସିଏ ନିଜେ ତ ରୋଷେଇ କରିକି ଆମକୁ ଦିଅନ୍ତି। ବାହାରେ ଘର ଭଡା ନେଇଥିଲେ ନିଜେ ଆମକୁ ରୋଷେଇ କରିବାକୁ ପଡିଥାନ୍ତା। ଆଉ ସିଏ ଯେହେତୁ କ୍ୟାଣ୍ଟିନି ହଷ୍ଟେଲ୍ ରେ ରହୁଛୁ। କ୍ୟାଣ୍ଟିନ୍ ବାଲା ଆମକୁ ଦଉଚନ୍ତି ରୋଷେଇ କରିକି ଆଉ। ଓ ହଁ, ଆଉ ନ ନିଜେ ହେଇଛି। ନାଇଁ ହଁ, ହଁ, ସେଟା ବି ନାହିଁ, ସେଟା ବି ଆଲାଉ ନାହିଁ। ଇଲେ ଟ୍ରି ଦିନିଷ ଆଲଉ ନାହିଁ। ମୁଁ କହିନି ଆଜି ନନଭେଜ୍ ନୁହଁ ତାହାଲେ?
ନା ନନଭେଜ୍ ନାହିଁ ଆଜି।
ହଁ। ଆଉ କଣ ରୋଷେଇ ହେଇଛି ଭା-ଭେଜ୍ ରେ?
ଖାଲି ମ୍ୟାଗି ଜାଣିଥିବ କରଟା।
ହଁ ହଁ। ହଁ। କଣ ଆଉ କଣ ରୋଷେଇ ହେଇଚି। ଗ
ଆଉ ସେ ଆଉ କିଛି ନାଇଁ ଭାତ ଡାଲି ଆଳୁ ବାଇଗଣ ଭର୍ତା କରିଚୁ ଆଉ କଖାରୁ ଡଙ୍କ ଟିକେ ଆଣିକି ରାଇ କରିଚି ଆଉ।
କଖାରୁ ଡଙ୍କ ଓହୋ ହୁଁ ହୁଁ।
କଖାରୁ ପତ୍ର ଆଉ ଡଙ୍କକୁ ଟି ପିସ୍ ପିସ୍ ପିସ୍ କାଟିକି ତାକୁ ଟିକେ କଖାରୁ ଦେଇକି ଟିକେ ସୋରିଷ ମସଲା ଦେଇକି ଟିକେ ରାଇ କରାହେଇଚି ସାରୁ ଆଳୁ ସବୁ ପଡିକି ତାକୁ ରାଇ ହେଇଚି।
ଓ ହୋ। ହୁଁ ହୁଁ ସେଟା ହଁ ରାଇଟା ଯୋଉ ଭଲ ଲାଗେ ଖାଇବା ଗରମ ଗରମ ଖାଇବାକୁ ଟିକେ ଭଲ ଲାଗେ।
ହୁଁ ସେ ଦେଶୀ ଖାଦ୍ୟ ଟେଷ୍ଟ ବି ଲାଗେ।
ଓହୋ। ଆଉ ତମେ କୁଆଡ ବୁଲା ବୁଲି ପାଇଁ ଯାଇନ ସନ୍ଧ୍ୟା କୁ ବର୍ଷା ତ ହଉଚି କୁଆଡ଼େ ଯିବ ବୁଲିବାକୁ।
କୁଆଡେ ବର୍ଷାରେ କୁଆଡେ ଯିବାକୁ ବି ମନ ହଉନି। ପାଣିରେ ଗାଡି ଟା ଚଲେଇକି ଯିବାକୁ ଭାରି କଷ୍ଟ ଲାଗେ ମତେ।
ହଁ ହଁ ଓ ହୋ।
ଆଉ ତମର କଣ ପ୍ଲାନିଂ ଆଜି ଖାଲି ଘରେ ବସିକି ମସ୍ତି କରିବ।
ହଁ ଏମିତି ବର୍ଷା ହଉଚି ନହେଲେ କୁଆଡ଼େ ଗୋଟେ ବୁଲାବୁଲି ପାଇଁ ଯାଇଥାନ୍ତି ଇଏରେ ଆଉ କୁଆଡେ ଯିବୁ ବର୍ଷା ତ ହଉଚି ହଷ୍ଟେଲରେ ରହିବା କଥା ଆଉ।
ଶାଢୀ କରିଥିଲ ନା ଡ୍ରେସ୍ କରିଥିଲ।
ହଁ ରଜରେ ଶାଢୀ ହେଇଥିଲା ଘରକୁ ଯାଇଥିଲି ଟିକେ ରଜକୁ।
ହୁଁ ଘରକୁ ଯାଇଥିଲ।
ହଁ ହଁ। ଛୁଟି ପଇଲେ ଘରକୁ ଟିକେ ଯାଉଚି ନହେଲେ ଆଉ କଣ ତମର କୁଆଡେ ବୁଲାବୁଲି ପାଇଁ ପ୍ଲାନିଂ ନାହିଁ।
ଆମର ବୁଲାବୁଲି ପ୍ଲାନିଂ ଯାଉ ଯେ ଆଜି ବର୍ଷା ଟିକେ ହଉଚି ତ ସେଥିପାଇଁ ଟିକେ କୁଆଡ଼େ ଇଛା ହଉନି ଯିିବାକୁ। ବର୍ଷା ନଥିଲେ ଆଉ ଟିକେ ଭଲ ପାଗ ଦେଇଥିଲେ ବୁଲିବାକୁ ମନ ହେଇଥାନ୍ତା। ଯେହେତୁ ବର୍ଷା ହଉଚି ଆଉ କୁଆଡେ ଯିବାକୁ ମନ ହଉନି ଆଉ।
ଆଉ କୁଆଡ଼େ କେବେ ବୁଲିବାକୁ ଯାଇଚ ନା ଯାଇନ।
ନା ନା ବୁଲିବାକୁ ବହୁତ ଆଡେ ଯାଇଚିଏବେ କୁଆଡେ ଯାଉନି ଏଇ ବର୍ଷା ହେଲାକି ଆଜି କୁଆଡ଼େ ଯାଏନି ନହେଲେ ବୁଲିବାକୁ ପ୍ରାୟତ ଯାଏ।
ଏବେ ଓଁଲି ଘରର ଘରକୁ ଛାଡିଦେଲେ କୁଆଡେ ବୁଲିବାକୁ ମନ ହଉନି ଆଉ। ଆଉ ତମର ଘର କୋଉଠି ତମେ କୋଉଠି ରୁହ ମାନେ ଘର ମାନେ ଏଇଠି ହଷ୍ଟେଲ ଅଛି। ହୁଁ ହୁଁ ତାହଲେ ଏଇଠି ରହିକି ପଢାପଢି କରୁଛ ନା
ହଁ ହଁ ବାଲେଶ୍ୱର କେବେ ଆସିଚନ୍ତି।
ନା ଜମା ଯାଇନି।
କେବେ ଆସ ବାଲେଶ୍ଵର ବୁଲିଯିବ।
ହଉ।
ବହୁତ ସାରା ଜାଗା ବୁଲିବା ପାଇଁ ଅଛି ଶୁଣିଥିବ ଚାନ୍ଦିପୁର ନୀଳଗିରି ପଞ୍ଚେଲିଙ୍ଗେଶ୍ୱର୍।
ହଁ ହଁ ସବୁ ଜାଣିଚି ବଢିଆ ବଢିଆ ଜାଗା ସବୁ ନା।
ହଁ କ୍ଷୀରଚରା ଗୋପୀନାଥ ମନ୍ଦିର। ଆସ କେବେ ବୁଲିଯିବ ଚାନ୍ଦିପୁର ସି ବିଚ ବୁଲିଯିବ ବୋହୁତ ଭଲ ଜାଗାଟେ ସେଟା।
ହଁ ହଉ
ହୁଁ ହୁଁ ହୁଁ ସେଠି ମାନେ କଣ କି ଯୋଉ ପାଣି ସବୁ ପୁରା ସମୁଦ୍ର ମଝିିକି ପୁରା ପଳେଇଥାଏ ଘୁଞ୍ଚିକି ସେଠିକି କି ଚାରିଟା ପାଞ୍ଚଟା ତା ହବ ଆସିବ କୂଳକୁ ଆସିବ ଡକା ଯିବ ଥାଆନ୍ତୁ ପାଇଁ ରେଡି ହୋଉଚୁ ଡକାଯିବ ଥାଆନ୍ତୁ
ତାପରେ ସେଇଠି ଖାଲି ପାଣିଟା କୂଳ ମାନେ ଆସେ ସନ୍ଧ୍ୟା ବେଳ କୂଳକୁ ଆସେ। କୂଳକୁ ସନ୍ଧ୍ୟା ବେଳକୁ ଆସେ ସନ୍ଧ୍ୟା ବେଳକୁ କୂଳକୁ ଆସେ ନା? ହୁଁ
ମାନେ ଏମିତି ନର୍ମାଲି ସମୁଦ୍ର କଣ ପୁରା ଲହଡ଼ି ଆସୁଥିବ ଯାଉଥିବ ଆସୁଥିବ ଯାଉଥିବ ନା। ସେ ବି ସିଏ ପୁରା ତିନି ଚାରି କିଲୋମିଟର ଭିତରକୁ ପଳେଇଥିବ ତା ଜୁଆର ସବୁ ଠିକ ତିନିଟା ଚାରିଟା ହେଇଯିବ ସେ ସବୁ କୋଳକୁ ଆସିବେ ଆଉ ସେଇ ସମୟରେ ବାଲିରେ ସବୁ ଛୋଟ ଛୋଟ କଙ୍କଡା ବୁଲନ୍ତି ସେଇଟା ଟିକେ ଭଲ ଲାଗେ ଦେଖିବା ପାଇଁ
ହୁଁ ହଁ ହୁଁ ହୁଁ।
କରୁ ନାହିଁ ସେଠି ରଖମି ଲକ୍ଷ୍ମୀ ଦେଈ ସାବିତ୍ରୀ ସେଠୀ ଆ ହଦି ହୁଁ ହୁଁ ଆ
ହଁ କଥା ହେଲାଣି ଅନ୍ୟ କୁଡେ ମୋ ସହିତ କଥା ହେଲା ବ
ଲକ୍ଷ୍ମୀ ହଁ ହଁ ହଉ ହଉ ଠିକ ଅଛି।